ଏବେ ବସିଥିଲି ଆଉ। ବସିଥିଲି। କଣ କରୁଛ?
ଅ ଦେହ ଟିକେ ଭଲ ନାଇଁ, ଥଣ୍ଡା, ଫଣ୍ଡା, କାଶ, ଫାଶ ହଉଛି। ବସ। ଆଉ କଣ ପଢାପଢି କଣ କରୁଛ? ନାଇଁ, ଦେହ ଭଲ ନାହିଁ ଟିକେ ବା।
ପଢାପଢି କଣ, ବି ଏସ୍ ସି ରେ ପକେଇଥିଲି ବି ଏ ସି ତ ଚଲେଇଛି ତା ବାଦ କଣ କମ୍ପିଟେଟିଭ ପାଇ ଚଲେଇଛି ଆଉ କଣ କରିବି।
। ହୁଁ ହୁଁ ଆଉ କଣ ମାନେ ପ୍ଲସ ଟୁ କମ୍ପିଟ ନା ପ୍ଲ ଥ୍ରି କମ୍ପିଟ।
ପ୍ଲସ ଟୁ କମ୍ପ୍ଲିଟ୍ ନା ପ୍ଲସ୍ ଥ୍ରୀ ଚାଲି ସେକେଣ୍ଡ ଇୟର ଚାଲିବ ଆଉ ଫାଷ୍ଟ ଇୟର ସରିନି। ଏବେ ଗୋଟେ ସେମିଷ୍ଟାର ଟା ଅଛି। ସେମି ସରିଲେ ସେକେଣ୍ଡ ଇୟର ଚାଲିବ ଆଉ।
ହୁଁ ଆଉ କମ୍ପିଟେଟିଭ କେବେଠୁ କଲୁ?
ମୁଁ ଜଏନିଂ ହେଇନି ହେଇଥିଲି ଏବେ ଦି ମାସ ତଳେ। ତାପରେ ଚଲେଇବି ଆଉ। ସେତେ ନେଇନି ଭଲସେ। ଦେଖି ଏଇ ଥରକ ଆଉ।
ହୁଁ। ଆଉ ମୁଁ କହ ମୁଁ ତ ପ୍ଲସ ଥ୍ରୀ ସାରିକି ଏବେ ପଢାପଢି କରୁଛି କମ୍ପିଟେଟିଭ୍। ।
ହୁଁ ତ ଯୋଉ ରନିଂ ରେ ଯାଉଥିଲା ଯାଉନ?
ରନିଂ କଣ ରନିଂ ତ ଯିବାକୁ ଦେଖୁଛି ସୁବିଧା ନାହିଁ। ଗୋଟେ ସାଙ୍ଗ ଗୋଟେ ଆଉ କହୁଥିଲି ଫିଲ୍ଡ ଯି ସିଏ କିନ୍ତୁ ଆଜିକାଲି ଆଜିିକାଲି ତାର ନାଡି ଧାଡି ଠିକ ନାହିଁ ହେଲା। ଆଉ ବାକି ଆଉ ଗୋଟେ ମୁଁ କୋର୍ସ କରୁଛି ଆମ କ୍ୟାପିଟାଲରେ ହେଲା।
ଆଚ୍ଛା।
କୋର୍ସ କଣ କହିଲୁ ସେଠି ତୁ ଯିବୁ ବାଇଶ ତେଇଶ ଦିନ କ୍ଲାସ କରିବୁ ହେଲା। ବାଇଶ ତେ ହଁ ତେଇଶ ଦିନ କ୍ଲାସ କରିବୁ। ତେଇଶ ଦିନ ଯୋଉ କ୍ଲାସ କରିବୁ ସେଥିରେ ଯେତେ ସେ ଶିଖେଇବେ ମାନେ ଯିଏ ପୁରା ଅରଖ କିଛି ଜାଣିନି ମାନେ ଅ କମ୍ପ୍ୟୁଟର ବିଷୟରେ ଯାହାର ବେଶିକ ନଲେଜ ନାହିଁ। ସବୁ ଶିଖେଇବେ ୱାର୍ଡ, ଏକ୍ସଲ, ପାୱାର ପଏଣ୍ଟ ଜିମେଲ ଟାଇପିଙ୍ଗ। ଏ ସବୁ କେତେ ଜିନିଷ ଶିଖେଇବେ। ସିଭି ନିଜର ରିଜୁମ୍ ବନେଇବା ନିଜର ସିଭିି ବନେଇବା। ଇଏ ବାକି କମ୍ପ୍ୟୁଟର କାମ ହେଇଗଲା। ଇଂଲିଶ ଉପରେ ବି ତତେ ଟିକେ ବେସିକ ନଲେଜ ଦେବେ। କେମିତି ତୁ ଗୋଟେ ଜିନିଷ ପଢିକି ବୁଝିପାରିବୁ। ହେଲା।
ମୁଁ ବି ଏପଟେ କମ୍ପ୍ୟୁଟର କୋର୍ସ ମାନେ ଚାଲିଛି ଚାରି ମାସ ଖଣ୍ଡେ ହେଇଛି ଆହୁରି ଚାଲିବ ପିଜିଡିସିଏ ଚାଲିଛି ତ। ଏମେ ଏସ ୱାର୍ଡ ପାଖାପାଖି ହେଇଗଲା।
ମୋର ତ ପିଜିଡିସିଏ ପିଜିଡିସିଏ ତ ମୁଁ କରିଦେଇଛି କମ୍ପିଟ୍ ମୋର।
ପିଜିଡିସିଏ ଟୋଟାଲ କମ୍ପ୍ଲିଟ ନା। ହଁ
ଦେଢ ବର୍ଷ ।
ମୋର ଗୋଟେ ସାଙ୍ଗ ଟା କରୁଛି ଏଇ ପାଖର ସିଏ ପିଜିଡିସିଏ କରିଦେଇଥିଲା। ପିଜିଡିସିଏ କରିକି କେନ୍ତି ଗୋଟେ କଣ୍ଟା କରିକି ଯୋଉ ଡାଟା ଏଣ୍ଟ୍ରି କରନ୍ତିନି କି
ଡାଟା ଏଣ୍ଟ୍ରି ବା ଆମର ସେଠି ଡାଟା ଏଣ୍ଟ୍ରି ଆମର ସେଠି ବା ଜବ୍ ମିଳୁଛି।
ମାନେ ଅନଲାଇନ ରେ ସେ ଡାଟା ଏଣ୍ଟ୍ରି ଚଲେଇଛି ମାନେ ଘର ବସିକି ତାର ଘଣ୍ଟା କୁ କେତେ ଅଢେଇଶ ଟଙ୍କା ନା କେତେଟଙ୍କା ଘଣ୍ଟାକୁ। ଦି ତିନି ଘଣ୍ଟା କରିଦବ ଦିନକୁ ହେଇ ଯିବ ତାର ଆଉ। ଟେକ୍ସ ଫେକ୍ସ କଟିକି। ହେଇଯିବ ସେ ପାଖା ବିି ତିନି ଘଣ୍ଟା ଲାଖେ କରିଦଉଛି ଡେଲି ଡେଲି। ଆଉ ତା ଦେହରେ ମିଷ୍ଟେକ୍ ବି ରହୁଛି ନୂଆ ନୂଆ କରୁଛି ତ। ମୁଁ ତାକୁ କାଲି ମାଗୁଥିଲି ଆଇଡ୍ ଟା ମୁଁ କହିଲି ମୋର ଗୋଟେ ଆଇଡ୍ ଓପନ କରିଦେ। ମୁଁ ଗୋଟେ ମ୍ୟାାମ କହିକି ଏବେ ଓପନ କରିଛି ଆଉ ମାସେ ଦି ମାସ ଯାଉ। ଯଦି ଏଇଟା ଠିକ୍ ସେ ଚାଲିଲା ତାହେଲେ ମୁଁ ତୋତେ କହିବି ଆଉ। ମୁଁ କହିଲି ହଉ ତାହେଲେ ଠିକ ଅଛି।
ଆଉ ତାହେଲେ ମୁଁ
ହୁଁ ଉଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଓ
କୁଆଡେ କଥା କଟୁଚି ତୋମର ବା କଟି ଅଉଚି। ହ୍ୟାଲୋ।
ଏ କୋ ମୋ ୱାଇଫାଇ ଟା କନେ ହେଲା ଆ
ଓ ୱାଇଫାଇ ର କନେକ୍ଟ ଥିଲା। କ- କଟି ଅଉଚି ବା। ସ୍ଲୋ ହଉଚି ବା ଶୁଣା ହଉନି।
ଲାଇନ୍ କଟି ଗଲା ବେ। ଲାଇନ୍ କଟିଗଲା
ହଁ ଲାଇନ୍ କଟିଗଲା।
ହୁଁ। ହଁ ଆଉ ସେ ଯୋଉ କହୁଥିଲି ସେ କଥା ଶୁଣୁନୁ। ଯୋଉ କହୁନଥିଲି କାସ କଛି ହ୍ୟାଲୋ, ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ